ହ୍ୟାଲୋ।
ହଁ କୁହ କଣ କରୁଛ?
କଣ କରିବି ଏବେ କାମ ସବୁ ସାରିକି ଏବେ ହାତ ଧୁଆ ଧୁୋଇ କରି ଟିକେ ବସିବି ଆଉ।
କଣ କାମ କରିଥିଲ କି ଏବେ।
ସକାଳୁ ଏ ସକାଳୁ କହୁଛି ଏବେ ଝାଡୁ ଫାଡୁ ମାରିକି ସଫା କରିକି ଏବେ ବସିଲି। ଆଉ କିଛି ସମୟ ପରେ ଲୁଗା ଧୋଇବି ତାପରେ ସନ୍ଧ୍ୟା ଦେବି ଆଉ।
ଆଉ ତମେ କଣ ମାନେ ବାହାହେଇ ଯାଇଛ କି।
ନାଇଁ ବାହା ହେଇ ନାଇଁ ହେଲେ। ମାନେ ଦୁଇ ଓଳି ମତେ ମାନେ ଗାଧାଏ ମୁଁ।
ଦିନକୁ ଦିଥର।
ହୁଁ।
ଉ ହୁଏ ନି।
ଥଣ୍ଡା ତ ହୁଏ ଏମିତିରେ ମୁଁ ଦେସୁନ ପିଲିଆ ଅଛି ତାପରେ ବି ମୁଁ ଗରମ ସେମିତି ସୋଇପାରେନି ତ ଦୁଇଥର ଅଭ୍ୟାସ ହେଇଯାଇଛି ତ ଶୀତ ହଉ ଗରମ ହଉ ଦୁଇଥର ମତେ ଗାଧଜିବାକୁ ପଡେ।
ଓହୋ ମୁଁ କହିଲି ବୋଲି ଖରାପ ଭାବିଲ କି ବାହାହବା କଥା।
ନାଇଁ ନାଇଁ ଖରାପ ଭା ନାଁ ଏମିତି କାରଣ ସ୍ତ୍ରୀ ଲୋକ ମାନେ ହିଁ ହଁ ଲୁଗା ଧୁଅନ୍ତି ଯଉ କୁହନ୍ତି। ହଁ ଆଉ ଛୋଟ ମାନେ ଅଭ୍ୟାସ ହେଇଯାଇଛି। ତ ଶୀତ ଦିନରେ ବି ମୁଁ ଯଦି ଅତିରିକ୍ତ ଶୀ ତ ହେଲା ଯଦି ଗାଥିି ପନ୍ଣି ତ ଗୋଟେ ରକମ। ନହେଲେ ଯଦି ଝାଳକା ବୁଡି ଯାଇଥିବ ସେମିତି ମତେ ରହିତେ ଭଲ ଲାଗେନି।
ମା କୁହନ୍ତି ଯେ ଡ୍ରେସ ଚେଞ୍ଜକରିଦେ ସେମତି ନଁ ବାକି ମୁଁ ସେମତି ପାରିନି ଯାହା ହେଲେ ବି ଯାଇ ଧୁଆ ଧୁଇ ଚାଲିଆସେ।
ନାଇଁ ଏମିତି କଣ କହିଲ ଏସନ ଫୁଲ ଅଛି ତମର ନା ସେଥିପାଇଁ ଦେହ ଅଧିକ ଖରାପ ହେଇଯିବ କେତେବେଳେ ଥଣ୍ଡା ଫଣ୍ଡା ରହୁଥିବ ନା ତମଠି ସବୁବେଳେ। ଏସନ ଫୁଲିଆ ଅଛି ମାନେ ତ ଏତେ ଟାଇମ୍ ଗା ଧେଇ ବି କଥା ନୁହେଁ ତମେ ସେମିତି ଓଦା କରି ଟ୍ରାଭେଲ ମାନେ ଗା ସେମିତି ବୁଝେଇ ପାରିବ।
ହଁ।
ଆଉ କଣ ସକାଳୁ କଣ କରୁଥିଲ ଦିନ ସାରା ଆଜି କଣ କରୁଛ?
ଦିନ ସାରା କଣ କରିବି ଘର ପାଖରେ ଅଛି ମାନେ କାମ ହିଁ କରିବାକୁ ପଡିବ ଆଉ କଣ କରିବି।
ହଉ ତମ ଘରେ କିଏ ଅଛନ୍ତି?
ମା ଅଛନ୍ତି ବାବା ଭାଇ ମୁଁ। ଛୋଟ ପରିବାର ଆଉ ଚାରି ଜଣ ଅଛୁ ଆମେ ତୁମ ଘରେ?
ଅ ଆମ ଘରେ ବି ସେଇ ମୋ ମାମା ବାବା ଭାଇ ମୁଁ ମୋ ଜେଜେ।
ହୁଁ ଜେଜେମା ନାହାନ୍ତି?
ନାଇଁ ଜେଜେ ମା ନାହାନ୍ତି।
ହଁ। ଘରେ ଅଧିକା କିଏ ଭଲ ପାଆନ୍ତି ତୁମକୁ?
ମତେ ଘରେ ସମସ୍ତେ ତ ଭଲ ପାଆନ୍ତି। ଭାଇଠୁ ତ ସମସ୍ତେ ମତେ ଅଧିକ ଭଲ ପାଆନ୍ତି ସେଟା ମୁଁ ଜାଣିଛି। ଆଉ ମୋ ଜେଜେ ବି ବହୁତ ଭଲ ପାଆନ୍ତି। ନା ଭାଇ ଛୋଟ।
ହଉ।
ଆଉ ଖରାବେଳେ। ଖରା ବେଳେ ଖରା ବେଳେ ତ ମୁଁ ଖାଇଥିଲି ଭାତ ଡାଲମା ଆଉ ଗୋଟେ ଟେ ହଉଛି ବେସର ଯୋଉଟା କହନ୍ତି ଶାଗ ବେସର।
ହୁଁ।
ସେଇଟା ଆଉ ଖାଇଥିଲି ଆମ୍ବ ଆଉ।
ଆମ୍ୱ ତ ସବୁ ଘରେ ଏବେ।
ହେ ନା ସମସ୍ତଙ୍କର ହଁ ଏବେ ଆମ୍ଭ ଚାଲିଛି ନା।
ପ୍ରଥମେ ଗଛରୁ ଯୋଉ ଆମ୍ବ ମାନେ ଖିଆ ହୁଏ ତାପରେ ସେଟା ସରିଲଣିି ପୁଣି ମାର୍କେଟ ଆଣୀ କି ଖିଆ ହବା।
ହଁ।
ହୁଁ
ଗଛ ଆମ୍ବ ସରିଗଲାଣି ପ୍ରାୟତଃ
ହଁ ଏବେ ଗଛ ଆମ ସରିଗଲାଣି, ଏବେ ତ ମାର୍କେଟ ରୁ ଆଣି ଖାଉଛନ୍ତି ଦୋକାନରୁୁ
ହଁ ଦୋକାନରୁ କିଣିକି ତ ଖାଇବାକୁ ପଡୁଛ ହଁ, ଆଉ ସେଠୁ ବି କିଛି ଦିନ ପରେ ସରିଯିବ, ସରିଗଲେ ସରିଯିବ ।
ହୁଁ, ତାପରେ ପୁଣି ପଣସ
ପଣସ ଖାଅଟି--?
ହଁ ଖାଏ, ଯୋଉଟା ଖୋଜାପଣସ ରୁହେ ସେଇଟା ଖାଏ, ନହେଲେ ଖାଏନି ସେମିତି
କି ପଣସ କହିଲ?
ଖଜ ବୁଣ ତ ମାନେ ଯୋଉଟା ମାନେ ଟିକେ ଶୁଖିଲେ ଶୁଖିଲେ ଥାଏ । ବଡ ବଡ ଶୁଖିଲା ଶୁଖିଲା ସେଇକା ଖାଏ ନହେଲେ ଯୋଉ କାଦୁଆ କାଦୁଆ ଟାଇପ ରେ ଥାଏ ନା ସେମତି ଖାଏନି
ଓହୋ। ମୁଁ ସେଟା ମୁଁ ଜାଣିନି କଣ?
ହଁ
ଆଉ ଖାଇଥିଲ ଖରା ବେଳେ କଣ?
ଖରାବେଳେ ଅଜି ଗୁରୁବାରଉ କଣ ଖାଇବି ନିରାମିଷ ହେଇ ସମସ୍ତଙ୍କ ଘରେ ସେଇ ଡାଲି ଭଜାଭୁଜି କିଛି ଆମ୍ବ ଏମିତି ଆଉ
ତମେ ଘରେ ରହୁଛ?
ହୁଁ ଘରେ ରହୁଛି
ଆଉ କଣ କୁହ
ଆଉ ଗଛ ଲଗେଇବାକୁ ଭଲ ଲାଗେ?
ଗଛ ହଁ ଗଛ ଲଗେଇବା ଭଲ ଲାଗେ କିନ୍ତୁ ମୁଁ ଯୋଉଠି ରହୁଛି ବାହାରେ ସେଠି ମାନେ ଲଗେଇ ହୁଏ ନା ଛାତ ଉପରକୁ ଏତେ ଆସିକି ପାଣି ଆମେ ଦେଇପାରୁନା ତ ମୋ ସାଙ୍ଗ ମାନଙ୍କୁ କହନ୍ତି ବି ଲଗେଇବା ପାଇଁ କି ଆମେ ବି ଲଗେଇଥିଲୁ ବହୁତ କେ ରେ ଲଗେଇଛୁ କିନ୍ତୁ ପାଇବେ ଖରାଦିନେ ତ ସେ ମରିଯିବ ନା ବିଙ୍କୱାର ଅଛ ଛୋଟା ସେଟା ଖଲେ ହଁ
ହୁଁ ବାାରେ ମାନେ ଏବେ ପାଠ ପଢୁଛୁ ନା କିଛି ଜବିକା କରୁଛୁ?
ଅ ହଁ ପଢୁଛି ତା ସହିତ ଜବ ବି କରୁଛି
ହଁ କଣ ପଢୁଛ କି?
ଏବେ ପିଜି କରୁଥିଲି ପିଜି ସରିଗଲାଣି ତ ଅଲଗା ଆଉ ସବୁ କିଛି ଦେଖୁଛି ଆଉ ହୁଁ
ହଁ
କି କମ୍ପିେଟିଭ
ହୁଁ
ତମେ କଣ କରୁଛ ଏବେ?
ମୋର ଏବେ ପ୍ଲସ୍ ଥ୍ରୀ କମ୍ପ୍ଲିଟ ହେଲା ଏବେ ଘର ପାଖରେ ଅଛି, ଏବେ ଏଇ ବର୍ଷ ହିଁ ଏକ୍ଜାମ ଦେଇଛି
ଅ ତାହେଲେ ମୋଠୁ ତମେ ବହୁତ ସାନ ହବ
ହୁଁ ଆଉ କଣ ରୋଷେଇ କିଛି ଆସେ ନା ନା ଆସେନି ବାହାରେ ଥିବେ ମାନେ ରୋଷେଇ ଆସଥିବ
ହଁ ନିଜେ ତ ରୋଷେଇ କରିକି ଖାଉଛି ମାନେ ରୋଷେଇ ତ ମତେ ଆସିଛି ଆଉ ରୋଷେଇ ଆସିଛି ମାନେ ମନେ ନିଜ ପାଇଁ ମୁଁ ଯେତିକି ଯାହା ବନେଇ ପାରେ ମୁଁ ସେତିକି ହିଁ ଆସିଛି ଭଲସେ ମୁଁ କରିଦେବି। ବାକି ଅଧିକ ଲୋକ ରୋଷେଇ ଭଲ ମାନେ ମୁଁ ମାନେ ନିରାମିଷ କି ଆମିଷ କହୁଛ?
ନିରାମିଷରେ ହଉ କି ଆମିଷରେ ହଉ କଉଟା ଯେମିତି ଭଲ ରୋଷେଇ କରିପାର ଯୋଉଟା ଭଲ ଲାଗେ ଅଧିକ
ଆମିଷରେ ମୁଁ କରେ ଭଲସେ ଚିକେନ୍ କରିପାରେ। ମାନେ ଭଲ ସେେ କରିପାର ସେଇଟା, ଚିକେନ ଚିକେନ ଆଣିବ ଧୋଇବ ତାକୁ
ହଁ କେମିତି କର? ପୁରା ରୋଷେଇ ପ୍ରୋସେସଟା, ହଁ କୁହ।
ରୋଷଇ ମାନେ, ଚିକେନ ଆଣିକି ଫାଷ୍ଟ ଧୋଇଦବ ।ତାଠି ପକେଇ ଦବ ଯେମିତି କି ଲଙ୍କ, ମାନେ ହଳଦୀ, ଆଉ ଲୁଣ, ସୋରିଷତେଲ ଆଉ କିଛି ମାନେ କଣ, ତେଜପତ୍ର କିଛି ପକେଇଦବ ।ଆଉ ତାଠି ଲେମ୍ବୁ ବି ଟିକେ ଦେଲେ, ବି ଲେମ୍ବୁ ବି ଚିପୁଡ଼ିକି ତାକୁ ମ୍ୟାରିନେଟ କରି ରଖିଦବ । ଗୋଳେଇ କିରି। ଆଉ ଗୋଲେଇ କି ରଖିଥିଲା ପରେ, ତାପରେ ତମେ ତେଲ ଦେଇକି ଆଉ ଗୋଟେ ସୋରିଷ ତେଲରେ, କଲେ ଟିକେ ମାନେ ସେଟା ଭଲ ଲାଗେ।
ନହେଲେ ଲିପି ରିପ୍।
ସବୁ ମସଲା ଯେମତି ତମେ କଣ, କହିଲ?
ନାଇଁ, ନହେଲେ ରିଫାଇନ ତେଲରେ କଲେ ଭଲ ଲାଗିବନି କି?
ହଁ ଭଲ ଲାଗିବ। କିନ୍ତୁ ସୋରିଷ ତେଲ ଟା ଟିକେ ଅଧିକ ଭଲ ଲାଗେ ମତେ, ମତେ ଭଲ ଲାଗେ ।ମୁଁ ଜାଣିି ମାନେ କା ମାନେ କେମିତି କଣ? କିନ୍ତୁ ମତେ ଭଲ ଲାଗେ। ସୋରିଷ ତେଲ ରେ, ଟିକେ କଲେ ତାର ବାସ୍ନା ଟିକେ ଅଲଗା ଥାଏ। ଆଉ' ତ ଏଠି ଗୋଟା ମସଲା କିଛି ପକେଇ ଦବ। ଯେମିତି କଣ କହିଲ? ଗୁଜୁରାତି, ଆଉ' ଗୋଲମରିଚ ଅଳେଇଚ, ଆଉ ଏସବୁ ତେଜପତ୍ର ଡାଲଚିନି, ଗୋଟା ମସଲା ଯୋଡା ପକେଇ ଦେଇକି ପିଆଜ ପକେଇବ, ଅ ମାନେ, ପିଆଜ ପକେଇ ଦେଇକି ସେଥିରେ ଭାଜିଦବ। ତାପରେ ଅଦା ରସୁଣର ପେଷ୍ଟ ଗୋଟେ ବନେଇଥିବ। ତାକୁ ଦେଇଦବ ଦବ, ତମେ ଟମାଟୋ ଚାହିଁଲେ ଆଡ୍ କରିଥିବ ।ଆଡ କରିବା ପାଇଁ ଚାହିଁଲେ, ଟମାଟୋ ପକେଇବା ପାଇଁ ଚାହିଁଲେ ପକେଇ ପାରିବ ତମେ ସେଟାର ପେଷ୍ଟ କରିକି ଦେଇ ପାରିବ ।ନାଇଁ ତ ସେମତି ବି ପକେଇ ପାରିବ । ଏଠି ତମେ ମସଲା ଦେଇଦବ। ଅ, ଜିରା ଗୁଣ୍ଡ ଆଉ ଧନିଆ ଗୁଣ୍ଡ, ଆଉ, କଣ ତ ଚିକେନ୍ ମସଲା, ଚିକେନ ଗୁଣ୍ଡ ଯୋଉଟା, ଆଉ ଗରମ ମସଲା, ଏସବୁବୁ ଦେଇଦବ ।ଦେଇକିନା ତାକୁ କଷିବ। ପାଣି ଦେଇକିନା କଷିବ ।କଷିଲା ପରେ ଟିକେ କ ସି, ଗଲା ପରେ ଯେମିତି, ଆମର ମସଲାରୁ ତେଲ ଛାଡିଗଲା ପରେ। ତମେ ଯୋଉଟା ଚିକେନ ଟା ରଖିଥିବ ସେଟାକୁ ପକେଇ ଦେଇକି, ତାପରେ ଟିକେ ପାଣି ଟିକେ ଦେଇକି, ଘୋଡେଇ ଦେଇକି। କଷି, କଷିକା ତାକୁ କରିଦବା ତରକାରୀ । ଆଉ ତାପରେ, ଖାଇଦବା ଆଉ
ହୁଁ, ସେମିତି ଖାଇବାକୁ ଭଲ ଲାଗେ ନା, ରୁଟି ସହି ମତେ ଖାଇବାକୁ ଭଲ ଲାଗେନା, ଭାତ ସହିତ।
ମାନେ, ମତେ ରୁଟି ସହିତ ହିଁ ଭଲ ଲାଗେ।
ହୁଁ, ଚିକେନ କଷା।
ହଁ। ଆଉ ଭାତ ଯଦି, ଭାତ ସହିତ, ହଁ ଖାଏ।
ହୁଁ।
ମୁଁ ସବୁ ଖାଏ ।ମାନେ ଆମିଷର ସବୁ ତ ଖାଏ। ହଁ। ଆଗରୁ ଥିଲା ମୁଁ ମଟନ୍ ଖାଉନଥିଲି। ଏବେ କିନ୍ତୁ, ମାନେ ଏମିତି ଖାଇବାରେ ହେଇଗଲାଣି, ଅଭ୍ୟାସ। କିନ୍ତ ବାହାରେ ଟିକେ ଖାଇବା ପାଇଁ, ଟିକେ ଅସନା ଲାଗେ ମତେ । ଭଲ ଲାଗେନି, କିନ୍ତୁ ଖାଇଦିଏ ଆଉ। ହଁ, ହଁ। ଆଉ କଣ, କୁହ?
ଆଉ କଣ, କଙ୍କଡା କେବେ ଖାଇଛ?
ହଁ, କଙ୍କଡା ତ ମୋର ଫେବରାଇଟ୍।
ହୁଁ।
ହଁ ।କଙ୍କଡା ମତେ ସବୁଠୁ ବଢିଆ ଲାଗେ। କଙ୍କଡ଼ା।
ତମେ ପୁରା ମୋ ପରି ।ଯେମତି ମୁଁ ବି ସବୁ କିଛି ଖାଏ। ସେମିତି କିଛି ନାହିଁ। କି ଆଇିଁଷ ଖାଇବିନି, ନିରାମିଷ ଖାଇବିନି, ଏମିତି କିଛି ନାହିଁ।
ହଁ ।ମୁଁ ବି ସେୟା।
ହୁଁ। ହ
ଆଉ କଣ କୁହ? ତମକୁ ରୋଷେଇତ ଆସିଥିବ?
ମତେ ରୋଷେଇ ଆସେ ସେମିତି ହାଲକା ଫୁଲକା ଯେମିତି କହିଲେ କି ଚିକେନ? ଆ ମାଂସ ରୋଷେଇ କରିଦେମି ଡାଲି ଛୁଙ୍କି ପାରିବି। ଶାଗ ଭଜା ଆଳୁ ଭଜା ଏମିତି ସବୁ ଜାଣିଛି। ଆଉ ସେମିତି କିଛି ବେଶୀ ଖାସ କିଛି ଜାଣିନି।
ଚା କରି ଆସିଛି କି ନାଇଁ?
ହଁ ଚା କରି ଆସଛେ ଚା ତ ସକାଳେ ସବୁଦିନ କରେ।
ଆଚ୍ଛା ଆଚ୍ଛା ଚା କରି ଶିଖିଛି ମାନେ ଝିଅ ଆମର ପସନ୍ଦ ହେଲା।
ଆଚ୍ଛା। ଚା ତ ନ କଲେ ହବନି କାରଣ ସକାଳେ ବାବା ଖାଆନ୍ତି। ନା ସକାଳେ ଚା ଟା ମୁଁ କରେ।
ତମେ ନିଜେ ବି ପିଉଚ୍ଛ?
ହୁଁ ମତେ ଇଚ୍ଛା ହେଲେ କେବେ କେବେ ପିଏ ନହେଲେ ସେମିତି ପିଏନି।
ହଁ। ଆଉ କଣ ତମ ଘରେ ସବୁ କିଏ କଣ କରୁଛନ୍ତି ଏବେ?
ଏବେ ଘରେ କେହି ନାହାଁନ୍ତି ମୋ ଏକା ହେି ଅଛି ସମସ୍ତେ ଯାଇଛନ୍ତି ଟିକେ କିଛି କାମରେ ବାହାରକୁ ଯାଇଛନ୍ତି। ମା ବାବା ଯାଇଛନ୍ତି ହଁ ମୁଁ ବସି ଦୋଳି ଝୁଲୁଛି।
ଓହୋ ଘରେ ଦୋଳି ଲାଗିଛି?
ହଁ। ସେ ରଜ ଦୋଳି ନୁହେଁ ଏମିତି ଦୂଳି। ନାଇଁ ନାଇଁ ଏମିତି ନର୍ମାଲ ଯୋଉ ଧୁଡି ମାନେ ଯୋଉ ସତରେ ଯୋଉ ଦୋଳି ରହେ ସେମିତି।
ହଁ ହଁ।
ହଁ ରଜ ଦୋଳି ଆମର ଖାଞ୍ଚିବା ପାଇଁ ଏଠି ସେମିତି କରଛ ତ ନାଇଁ ଆଉ ପାଖରେ ଥିଲା ଯାଇଥିଲି।ନହେଲେ ଏମିତି ପାଖରେ ପୁରା ଘର ପାଖ।
କଣ ରଜ ଦୋଳି କଣ କହିଲ ଖାଚିବା ପାଇଁ ନା କଣ କହିଲ?
ରଜ ଦୁଳି ଲଗେଇବା ପାଇଁ ମାନେ ଗଛ ତ ଦରକାର ନା।
ହଁ।
ହଁ ତ ସେମିତି ବଡ ଗଛ ପାଖାପାଖି ନାହିଁ ଆଉ ଯଦି ବି ଅଛି ଆମର ସେମତି ମାନେ ବହୁତ ଭିତରେ ତ ସେଟ ତା ଭିତରେ ଡର ଲାଗିବ। ବାଡି ଟାଇପ ର ଜଙ୍ଗଲ ଟାଇପର ସେମିତି ଡର ଲାଗେ।
ଆଉ ତମେ ରଜରେ କଣ କରିଥିଲ?
ରଜରେ ସେମିତି କିଛି କରିନାହିଁ ବାସ୍ ନୂଆ ଡ୍ରେସ ପିନ୍ଧିକି ବୁଲି ବୁଲାକି ଚାଲି ଆସିଲି ଆଉ। ଦୁଳି ଖେଳି
ଆଉ ତମ ଘରେ କଣ ପିଠା ହେଇଥିଲା ରଜରେ?
ଆମ ଘରେ ସେମିତି କଣ ପିଠା ହବ। ସେମିତି ନର୍ମାଲ ପିଠା କରିଦେଇଥିଲି ଯୋଉ ଛୁଞ୍ଚି ପତ୍ର ପିଠା ଜାଣିଛନ୍ତି?
ସୁଞ୍ଚି ପତ୍ର ପିଠା ନା।
ଛୁଞ୍ଚି ପତ୍ର ପିଠା ଜାଣିନାହାନ୍ତି?
ନା।
ହ ଖାଇଥିବେ କିନ୍ତୁ ନାମ ଜାଣି ପାରୁନଥିବେ।
ଆଉ ମାନେ କେମିତି କରାଯାଏ? ମୁଁ ଦେଖିଛି କିନ୍ତୁ ତାର କେମିତି କରାଯ ଯାଏ ଜାଣିନି ଆଉ ତାପରେ ମୁଁ ତାକୁ ଖାଇନି ବି କେବେ। ମାନେ ଆମ ସାଇଟ ରେ ସବୁ କରନ୍ତିନି ସେମିତି ପିଠା ମୁଁ କିନ୍ତୁ ଦେଖିଚି ମାନେ ଭିଡିଓ ଏମିତି ସେଟ ମୁ ଦେଖିଛି କି କେମତି ଅ-ମାନେ ସେଟା ହୁଏ ମୁଁ ଦେଖିଚି। ସେମିତି ଗୋଟେ କଣ ତା ଭିତରେ ପୁର ଦେଇକି
ହଁ ହଁ ସେମିତି ପୁର ଦେଇକି। ସେଥିରେ ଯଦି କିଛି ଚାଉଳ ବି ନଥିବ ତେବେ ଏମତି ବି କରିହବ ମଇଦା ମଇଦାରେ ମଇଦାରେ ହାଲକା କିଛି ମାନେ ଲୁଣ ଦେଇକି ଗୋଳେଇଦେବେ ଗୋଳେଇ ସାରିଲା ପରେ ତାକୁ ତାୱଆ ବସେଇକି ଗୁଲ ଗୁଲ ଯେମିତି ଆମର ଚକୁଳି ପିଠା କରାଏ ସେମିତି ସେଙ୍କି ଦେବେ।